ହଁ। ହ୍ୟାଲୋ ହଁ। କଣ କରୁଛ?
ଏ ଶୋଇଛି।
ହଁ ଆ। ଏ ଦୋକାନ ଯାଇନ କି? ଏଇ ବସିଛି। ମାନେ ଆଜି ଦୋକାନ ଯାଇନ କି?
ନା ଦୋକନ ଯାଇନି ଏଇ ଶୋଇକି ଏବେ ଉଠିଲି ଆଉ ଟିକେ ପରେ ଉଠି ସାରିଲା ପରେ ଖାଇକି ଯିବି। ଆଉ ଖାଇ ପିଆକି ଶୋଇକି ଉଠିଲଣି?
ହଁ ଖାଇ ପିଆକି ଶୋଇକି ଉଠିଲିଣି ଏଇ ଝିଅକୁ ଟିକେ ଧରିଛି ଆଉ।
ଓହୋ ଆରେ ମୁଁ ତ ଭାବୁଥିଲି କଣ କହିଲ ଏ ଚାଲୁନ? ଆମେ ଯୋଉ ଆମର କଣ କହିଲ ଆମର ଗୋଟେ ଛେଳି ଇଏ କରିବା ମାନେ ଛେଳି ଫାର୍ମ ଗୋଟେ କରିବା।
ଛେଳି ଫାର୍ମ ।
ଆଁ।
କେମିତି କଣ ଏଟା ହୁଏ ଜାଣିଛ ନା ତମେ ତା ବିଷୟରେ।
ହଁ ଜାଣିଛି।
ଓହୋ କଣ କେମିତି ହୁଏ କୁହନି ଦେଖିବା।
ଫାଷ୍ଟ କିନା ଆମର ଘର ଗୋଟେ ଦରକାର ସେମିତି ଘର ତମର ଅଛି ଗୋ ରୁମ ଅଛି ତମର।
ହୁଁ ବେଶି ବଡ ଆଭରେଜ ତ ନାହିଁ ଅଛି କିନ୍ତୁ ବେଶି ବଡ ଆଭରେଜ ନାହିଁ।
ଆମର ଗୋଟେ ରୁମ ହେଲେ ଆମେ ଫାଷ୍ଟ ଦଶ କୋଡି ଠାକୁ ଆଣିକି ରଖନ୍ତେ। ଆଉ ରଖିକି ଆମର ତା ଗୋଟେ ଲୋକ ରଖନ୍ତି ତାକୁ ମାନେ ଚରେଇବା ପାଇଁ।
ହୁଁ।
ଚରେଇବା ପାଇଁ ରଖନ୍ତେ ଆମେ ଏମିତି ଛେଳି ଆଣିବା ଖାଲି ଖାସି ଆଣିବାନି ଖାଲି ଛେଳି ଆଣିବା।
ଓହୋ। ମାନେ ଯୋଉ ମାଇଛେଳି।
ତାକୁ ଆଣିବା ଛେଳି ଆଣିଲେ। ଆଉ ତ ମାନେ ଆଣିକି ତାଙ୍କୁ ଗୋଟେ ଛୁଆ ରଖିବା ତାଙ୍କୁ ଖାଇବା ପିଇବା ଦବା ତାଙ୍କୁ ମାସକୁ ଦରମା ଦବା। ଆଉ ସେ ଛେଳିକୁ ନେଇକି ଚରେଇବା ଉଁ କଥା ତ ତାର ସବୁ ବୁଝିବା। ଆମେ ଯୋଉ ଛେଳିର ବା ସେ ତ ଛେ। ପୁଣି ମାନେ ଛୁଆକୁ ଗଲା ପରେ ସେ ମାନେ ହବ ନା ଦେଢ଼ସ ଅ ଆମେ ମିନିମମ୍ ଦେଖିଲେ କେତେ ଟାମ କୋଡଟା ଛେଳି ରଖିଲି ତ କୋଡଟା ଛେଳି ଯାକ ଛୁଆ କରିବେ କି ନାଇଁ କଲେ ଆମର ଲାଭ ହବ ଆଉ
ହୁଁ
ସେଇଆ କଲେ ହୁ ତ ଗୋଟେ
ଆଚ୍ଛା ଛେଳି ଖାଲି ଛେଳି ରଖିବା ଖାସି ରଖି
ଖାସିୀ ଖାସି କାହିଁ ରଖିବା ଯେ ଆମେ ଫାଷ୍ଟ କ ହେ ଆମେ ଆମର କିଛି ମାନେ କରିବାନି ଆମେ ଖାସି ବଜାକୁୁନା ରଖିଲେ ବିକା ବିକିାହା କଲେ ହେବ ହଁ ଆଉ ଆମେ ତ ଯୋଉ ଛେଳି ଇଏ କଲେ ଏ ମାନେ ଛେଳି କ ମାନେ ଛେଳି ଯଦି ଆମେ କରିବା ତାହେଲେ ସେ ମାନେ ଭଲ ମାନେ ସେମାନେ ଛୁଆ ଜନ୍ମ କରିବେ ତାଙ୍କୁ ଗୋଟେ ମାନେ ଗୋଟେ ଲୋକ ଆଣିକି ଆମେ ରଖିବା ସେ ଛୁଆ ଜନ୍ମ କରିବି ତାପରେ ସେଇଠୁ ଆମେ ମାନେ ଖାଇବାାରେ ଲାଭା ଆଉ
ହଁ
କିନ୍ତୁ ଫାଷ୍ଟ କଥା ହେଲା ଯୋଉ ତାକୁ ମାନେ ଭଲ ସେେ ରଖିବାର ଅଛି।
ହଁ ସେଇଟା ହେଲା କଣ? ତାକୁ ଭଲରେଖି ଯତ୍ନ ନେବାର ଅଛି।
କଣ କହିଲେ
ମୁଁ କହିଲି ତାକୁ ଭଲରେ ଯତ୍ନ ନେବାର ଅଛି।
ହଁ ତାର ଭଲ ସେ ଯତ୍ନ ନବା ତାକୁ ମାନେ ଘାସ ଆଣିକି ଦବା ଡାଳ ଡାଳ ତାଙ୍କୁ ଆଣିକି ଦବାକୁ ପଡିବ
ଏଇ ବର୍ଷା ସିଜନ ଟା ତ ଅସୁବିଧା ଆଉ ରଖିବା ଆ କିଛି କଥା ନଉଛି ବର୍ଷା ସେ ଜିନଟ ବହୁତ ପ୍ରୋବ୍ଲେ
ଏ ବର୍ଷା ଦିନରେ ଟିକେ ହଇରାଣ ହବ ଆଉ
ହଁ ସେଇ ବର୍ଷା ଦିନ ଟା ଟିକେ ଭାରି ହଇରାଣ ଏଇ ଛେଳିମେଳି ରଖିବା ପାଇଁ ହେଲେ ବର୍ଷା ଦିନ ଟା ବହୁତ
ହଁ ମାନେ ସେମିତି ଘର ଥିବ ହଁ ଘର ଥିଲେ ମାନେ ଆମେ ଗୋଟେ ଲୋକ କୁ କହିବା ଯୋଉ ହଁ ମାନେ ଗୋଟେ ଲୋକଙ୍କୁ ରଖ କିିଲେ ହବ
ହଁ ସେଇବ ଏ ବର୍ଷା ଦିନଟାରୁ ତାଙ୍କୁ ଖାଦ୍ୟ ଠିକରେ ମିଳିବନି ସେ ଚରିବା ପାଇଁ କୁଆଡେ ଯାଇପାରିବେନି ଘରେ ବନ୍ଧା ହବେ ଘରେ ବନ୍ା ହେଲା ଖାଦ୍ୟ ସର୍ଟ ହବ ନା ଆମେ ତାଙ୍କ ପାଇଁ ଖାଦ୍ୟ ଆଣିିକି ରଖିବା ସଫିସିଏଣ୍ଟ ଖାଦ୍ୟ ଯୋଉ ଦାନା ଖାଆନ୍ତି ଇଏ? ଥାନ୍ତି ତାଙ୍କ ପାଇଁ ରଖିଲେ ଆଉ କିଛି? ଏତେ ଅସୁବିଧା ହବନି ତାପରେ ତାଙ୍କ ପେଟ ତ ଆମେ କେବେ ପୂରେଇ ପାରିବାନି ଛେଳିିକି ଗୋରୁଗାଇଙ୍କ ପେଟ ବି ପଶୁଙ୍କ ପେଟ ବି? ପରେଇ ପାରନ୍ତିନି ଆଉ ଆମ ଯେ ଟିକେ ତାଙ୍କ ପାଇଁ ଖାଦ୍ୟ ଦରକାର ସେଠକଦବା କିନ୍ତୁ ତମେ ଇଞ୍ଜେକ୍ସନ ମିଞ୍ଜେକ୍ସନ ସେମିତି କିଛି ୟାଡୁ ସ୍ୟାଡୁ ଦବାନି। ମାନେ ଯୋଉଥିପାଇଁ କି ସେମାନେ ବଢିଯିବେ ଶୀଘ୍ର ଇଏ କରିବା ଆମେ ଘରୋଇ ହିସାବରେ ତାକୁ ରଖିବା ରଖିକି ତାଙ୍କୁ ବଡ କରିବା।
ହୁଁ।
ହଉ ଦେଖିବା ଆମେ ଚିନ୍ତା କରିବା କେମିତି କଣ କଲେ ହବ ଭାବିବା ଯଦି ଭଲ ଲାଗିଲା ତାହେଲେ ନହେଲେ ସେଇଆ କରିବା ଆଉ।
ସେଇଆ ତାଙ୍କୁ ମାନେ ଭଲସେ ଆମେ ବୁଝାବୁଝି କରିବା ତମେ ଭାଇ ସାଙ୍ଗରେ ଟିକେ କଥା ହବ।
ହଁ ଆଚ୍ଛା ଆମେ ଛେଳି ଆଣିବା କେମିତି ଆମେ ଲୋନ ରେ ଆଣିବା ନା ହାତରେ ଏମିତି କିଣିକି ଆଣିବା ଏତେ ପଇସା ଦେଇକି ଆମେ
ନାଇଁ ନାଇଁ ଆମର ଶୁଣ ଆମର ମାନେ ଲୋନ ମିଳୁନି ଲୋନ ବି ତ ଅଛି ନା। ଆମେ ଲୋନ ଲେ ବିି ଆଣି ଆସିବାୁ। ପାରିବା ଲୋନ ରେ ଆଣିକି ଆମେ ଆଜିକା ଖାସି ଲୋନ ଗୋଟେ ମିଳୁନି। ଖାସି ଲୋନ ଗୋଟେ ମିଳୁଚି ଆମେ ସେଇଟା ଆଣିକିନା କରିବା ଆଉ।
ହଁ ହଁ।
ହଁ।
ଆଚ୍ଛା ଆଚ୍ଛା।
ସେଇଟା ଦେଖିବା କରିବା ଭାଇଙ୍କ ସାର କଥା କଥା ହବ କଥା ହେଇସାରିଲା ପରେ ଟିକେ ଭାଇ କଣ କରୁଛନ୍ତି ଯଦି ସେଇଟା ହବ ତାହେଲେ ଆମେ କରିବା ଆଉ।
ହଁ ଆମେ ସେଇୟଆ ହିଁ କରିବା ଦେଖିବା ମୁଁ ବୁଝେ ଭଲସେ ତାଙ୍କୁ ସେ ବି ଟିକେ କାହାକୁ କାହା ପାଖରୁ ଟିକେ ଭଲ କି ବୁଝିବେ ଏର କଣ କେମିତି ସିଷ୍ଟମ ଅଛି ଆମେ ତ ଜାଣିନାହାନ୍ତି ଖାସି ଲୋନ କେମିତି କଣ ହୁଏ। ଆଉ ସେ ବିଷୟରେ ବି ଜାଣିବା। ହଁ। ଆଉ ମୁଁ କଣ କହୁଥିଲି କହନି ମୁଁ କାହିଁକି ଫୋନ କରିଥିଲି ଜାଣିଛନା ମୁଁ କହୁଥିଲି ମୁଁ ଏଇ ଛୁଆ ଛୋଟ ଛୋଟ ଛୁଆ ଦିଟା ଟିଉସନ କରିମ ବୋଲି ଭାବୁଥିଲି। ଆଉ ତାଙ୍କୁ କେମିତି କଣ ଷ୍ଟାର୍ଟିଙ୍ଗ ରୁ କେମିତି କଣ କରିମି ଏକରେ ପୁରା ଛୋଟ ଛୋଟ ଛୁଆ। ହଁ କେମିତି ହଁ କଲେଜ ଛୁଆ ଗୁଡା ଇମ୍ପ୍ରୁଭ ହେଇପାରିବେ କହିଲ?
ଆରେ ଛୁଆଙ୍କୁ ମାନେ
ରାଜି ହଉନାହାନ୍ତି ଛୁଆ ଗୁଡା ଡରୁଛନ୍ତି।
ନା ହଁ ସେମାନେ ଫାଷ୍ଟ ଫାଷ୍ଟ ଯ ଡରିବେ ତମେ କଣ କରିବ ଛୁଆଙ୍କୁ ଫାଷ୍ଟ ସେ ଯୋଉ ଗୋଟେ ଦିନ ଦି ଦିନ ଆସିବେ ତାଙ୍କୁ ଫାଷ୍ଟ ମନେ ସେଦିନ ପାଠ ପଢେଇବନି ତାକୁ ମାନେ ତାକୁ ଆଣିବ ତାକୁ ଟିକେ ଧରାଧୁରି କରିବ ତାଙ୍କୁ ଟିକେ ଗେଲ କରିବ ବସେଇବ ତାଙ୍କୁ ଟିକେ ବୁଝେଇବ କି କହିବ ଆଛା। କି ଧନ ତୁ ଏମିତି ତୁ ଯଦି ପାଠ ପଢିବୁ ତାହେଲେ ତୁ ଫାଷ୍ଟ ହବୁ ତୁ ପାଠ ପଢିଲେ ତୁ ଚାକିରି କରିବୁ ଏମିତି ତାକୁ ଟିକେ ବୁଝେଇବାର ଅଛି ଛୁଆକୁ। ଏବେ ଯୋଉଁମାନେ ତା ମାନେ ନୁେହଁଯେ ହଁ ଆମେ ପାଠ ପଢିଦବା ସେଇ ଛୁଆ ବୁଝିଯିବା ଆଜିକାଲି ତ ଛୁଆ ମାନେ ସ୍କୁଲ ଦୁଵାର ମାଡିଲା ମାନେ କାନ୍ଦିଲେ ତ ତାଙ୍କ ମୋର ଯେଇବାକୁ ପିବେ ତାକୁ ଗେଲୋ କରିବାକୁ ପଡିବ ଦି ଦିନି ଖଣ୍ଡେ। ଗେଲ କରି ସାରିଲା। ପରେ ଯାଇକି ତାକୁ ପାଠ ମାନେ ପଢିଲି ସେ ଛୁଆ ପାଠ ପଢିବ। ଆରେ ଆମେ କ ମୁଁ କହୁଛି। ମୋର ସବୁ ଆମ ନର୍ସରୀ କେଜୀ ୱାନ୍ ଛୁଆ ମୋର ସବୁ। ମାନେ ସ୍କୁଲରେ ମୁଁ ପଢୁଏ ହେଲା।
ହୁଁ।
ଆମର ମିନିୟମ୍ ପଚାଶ ଜଣ ଛୁଆ ସେ ପଚାଶ ଜଣ ଛୁଆ ସବୁ ଆସିକି କାନ୍ଦି ମାନେ ଏମିତି ଗୋଟେ ଛୁଆ ଆସିଲ ସେ ପୁରା ଧାଇଁଲା ଘରକୁ ମାନେ ପୁରା ବାହାରକୁ ଧାଇଁଲା ମୁଁ ପଳେଇବି ବୋଲି ହେଲା। ତ କଣ କଲିି ନା ଦିଦି ଦି ଦିନ ପରେ ତାକୁ ଧରି କାଖେଇକି ମୁଁ ତାକୁ ବୁଲିଲି। ଛୁଆ ଯେହେତୁ ସେ ଛୋଟ ଛୁଆ କାନ୍ଦୁଛନ୍ତି। ତାଙ୍କ ଗାର୍ଡିଆନ ମାନେ ଆମ ଭରସା ରେ ଛାଡିଛନ୍ତି। ଆମେ ଆଉ ପରଛୁଆ ଭାବିକି ତାକୁ ଛାଡିଦେବା କି? କଦା ବି ନୁେହଁ କାଇଁକିନା ଆମେ ଆମ ଭରସାରେ ସେମାନେ ଚାଡ଼ିଛନ୍ତି ଆମେ ନିଜ ଛୁଆ ଭିତକୁ ତା କଥା ଜୀବନ ଆଗକୁ ଆମକୁ ନବାକୁ ପଡିବ। ତ ସେଥିପାଇଁ ସେଏ କଣ କଲା ନା ସେ ଛୁଆ କାନ୍ଦିଲା ଯେମିତି ତାକୁ ମୁଁ ଧରିକି ବୁଲିଲି ଗାଁ ସାରା। ମାନେ ସେଇ ଯୋଉ ଆମେ ସ୍କୁଲ ଯୋଉ ପାଖରେ ସେ ପୁରା ପଡ଼ିଆଟା ସାରା ଧରିକି ବୁଲିଲି। ଏ ବୁଲିଲି ବୁଲିଲି ଘନ୍ ଦି ଘଣ୍ଟା ପରେ ତା ଯାଇକି ଟିଫିନ ତାକୁ ଖୋଇଦେଲି। ଟିଫିନ ଖୋଇଦେଇି ସୀରିଲା ପରେ ତା ପରେ ପରେ ଯୋଉ ଦିନ ଯୋଉ ଆସିଲା ପରେ ଚୁପକିନା ଭଲସ ମାନେ ଖାତା ବାହାର କଲା ଲେଖିଲା। ହଁ ଏମତି ହୁଁ ଆପେ ଆପେ
ହୁଁ ହୁଁ,
ଗୋଟେ ଦିନ ଦି ଦିନ ତାକୁ ଲାଗିବ ଟାଇମ ଛୁଆ ଯେହେତୁ ଛୋଟ ଛୁଆ ମା କୁ ଛାଡିକି ଆସିବେ କେବେ ଯାଇନଥିବେ ନା ମାନେ ଗୋଟେ ସ୍କୁଲ କୁ ଆସିବେ ମାନେ ସେମାନେ ତ ନିହାତି କାନ୍ଦିବେ। ଆମ ତ ସବୁ ଦି ବର୍ଷ ତିନି ବର୍ଷ, ଅଢେଇ ବର୍ଷ ଛୁହା ଆସିକି ଜଉ କାନ୍ଦ କାନ୍ଦୁଛନ୍ତି।
ହଁ,
ଏବେ ତାଙ୍କୁ ଖାଲି ପାଠ ପଢିଲେ ସେମାନେ ଛୋଟ ଛୁଆ କେତେ ଘଣ୍ଟା ବସିବେ ସେମାନେ ମିନିମମ୍ ଦଶଟାରୁ-
ହୁଁ ତ ଷ୍ଟାର୍ଟିଂ ରୁ କେମିତି କଣ ପଢେଇମି କହିଲ କେମିତି କଣ ଶିଖେଇନ ତାକୁଛି-
ଫାଷ୍ଟ ଷ୍ଟାର୍ଟିଂ ରୁ କଣ କରିବା କଲ ଦେଖ ଆମେ ଯଦି ସ୍ଲେଟ ଖଡ଼ିରେ ଲେଖେଇବା ପାଠ ମାନେ ସ୍ଲେଟ ଖଡିତ ଆଗରୁ ଥିଲା। ଏବେ ସ୍ଲେଟ ଖଡ଼ିରେ ଯଦି ଲେଖି ଲଖିବା ଦେଖ ଆମେ ଲେଖିବା ସିଏ ଲେଖିକି ଲିଭେଇଦବା ଯଦି ଆମେ ଖାତାରେ ତାକୁ ଲେଖିକି କହିବା କି ନାଇଁ ଏଇଟା ମୁ ତୁ ଦେଖିକି ଲେଖା ଏଇଟା ମଡା ବୋଲି ତ ସିଏ ହଁ କହିବେ କି ହଁା ମାନେ ସେ ମାଇଣ୍ଡରେ ତାର ପଶିବେ କି ହଁ ଏଇଟା ମୋର ଦେଖିକି ଲେଖିବାର ଅଛି। ହେଲା ତ ତାକୁ ଫାଷ୍ଟ ଓଡିଆ ତାକୁ ଶିଖେଇବ। ମା ଆଗେ ତାକୁ ଶିଖ ଏବଂ ମା ଶିଖେଇବ ତ ସେ ମାଆ ଲେଖିବ ତାପରେ ମାନେ ତାକୁ ଅ ଫାଷ୍ଟ ଶିଖେଇବ। ଶିଖେଇବା ତାକୁ ଗୋଟେ ଗୋଟ ଗୋଟେ ଆଖିରେ କରି ଶିଖିବ ତା ମାନେ ନୁହେ କି ମୁ ମାନେ ସବୁରାକୁ ଏକା ସ୍ଥାନ ଦେଇଦବ, ମାନେ ସବୁୁର, ତ ଦେଇଦବ କି ତୁ ଏଇଟା କର ବୋଲି ସେ ଛୁଆ କଣ ପଢିପାରିବ ପଢି ପାରିବନି ନା, ଯେ ତୁ ଛୋଟଛୁଆ ତାକୁ, େ ଟାଇମ ଲାଗିବ ଗୋଟେ ମାନେ ଟାଇମ ଲାଗିବ ନା ତାକୁ। ସେଥିପାଇଁ ଆମକୁ ଧୀରେ ରେ ତାକୁ ମାନେ ପାଠ ପଢେଇବାକୁ ହ ସେ ପେ ଲେଟ୍ ହଉ ମାନେ ଆମେ ଗୋଟେ ସବଜେକ୍ଟରେ ମାନେ ଗୋଟେ ବିଷୟ ଆମେ ପଛେ ଦି ଦିନ ତିନି ଦିନ ନବା କିନ୍ତୁ ତାକୁ ମାନେ ଭଲସେ ପଢେଇବାର ଅଛି।
ହଁ
ହଁ
ଯୋଉ ଟା ପଡିବ ଭଲ ହ ତିନି ଚାରି ଜଣ କହୁଛନ୍ତି ମାନେ ଛୋଟ ଝିଅ ହ ଧରିକି ମୁଁ ଟ୍ୟୁସନ କରିପାରିବି କି ନାଇଁ, ଆରେ କେମିତି କଣ କରିବକି ତମେ ତ ହଁ ସେଥିପାଇଁ ମୁଁ କହିଲି ଦେଖି ପଚାରେ ତମେ ଆଣିଥିବ ଛଟ ଛୁଆଁଙ୍କୁ କେମତି ପଢାନ୍ତି?
ମୁଁ ବା ତିନି ଜଣ ଛୁଆଙ୍କୁ କରୁଛି ଟ୍ୟୁସନ ତିନି ଜଣ ଛୁଆଙ୍କୁ ଟ୍ୟୁସନ ମୁଁ କରୁଛି। କି ସେ ବାପା ମା ସେ ଛୁଆ ତ ବହୁତ ମାନେ କିଛି ଶିଖିନଥିଲେ ତାଙ୍କୁ ମାନେ ସବୁବେଳେ ଆଉ ଗୋଟେ କାମ କରିବ ତାକୁ ବହିରେ କେବେ ଦେଖେଇକି କହିବନି କି ଏଇଟା ଲେଖ ବୋଲି।
ଆଚ୍ଛା।
ଯେ ଦେଖିକି ଲେଖେ ବୋଲି ତାହାଲେ ସେ ସେଇ ଅଭ୍ୟାସ ହେଇଯିବ ଖାଲି ଦେଖିକି ଲେଖିବ, ଦେଖିକି ଲେଖିବ। ତୁଗୁ ଏମିତି ଥାରିବ ହାତ ଥରେ ଏମିତି ମାନେ ଠାରିଦବ ସେ ସେମିତି ତା ମାଇଣ୍ଡ ଥିବ। ସେ ସେମିତିରେ ଲେଖିପାରିବ, ମୋର ଗୋଟେ ଛୁଆ ଅଛି ସେମିତି ସେ କଣ କରେ ତାକୁ କେମିତି ଠାରିବୁ ବାସ ହାତରେ ମାନେ ଠାରିଦବ ସେ ସବୁ ଲେଖିଦବ ଏ ଅଠୁ--ଅଠୁ ହଳ--ମାନେ ହଳନ୍ଦ ପର୍ଯ୍ୟନ୍ତ ପୁରା ଲେଖିଦେବ
ହୁଁ ହୁଁ।
ସେମିତି ଛୁଆଙ୍କୁ ଟିକେ ଟାଇମ୍ ଦରକାର।ତାଙ୍କ ସହିତ ମାନେ ଖେଳିବୁ, ବୁଲ ତାଙ୍କୁ କଥା କହିବୁ, ଗପ କହିବୁ ସେଇଥିରେ ପାଠ ପଢେଇବୁ। ବହୁତ କଷ୍ଟ କିନ୍ତୁ ହୁଁ ବହୁତ ବହୁତ କଷ୍ଟ କିନ୍ତୁ ମାନେ ଗୋଟେ ଛୁଆଟାର ପାଠ
ତାପରେ ବେଳେ ବେଳେ ଚିଡା ନାଗିଯିବ ବିରକ୍ତିଆ ଲାଗିଯିବ। ଆଉ ଛୁଆଁ ଉପରେ ଚିଡିଲା ମାନେ ଛୁଆ କଣ ଆଉ ଆସ
ନାଇଁ ଥରେ ଛୁଆକୁ ମୁଁ ପା କହୁଛି ସ୍କୁଲ ରେ ଥରେ ମୁଁ ଧମକେଇଲି ସେ ଛୁଆକୁ ଥରେ ଧମକେଇଲି ବୋଲି ସେ ଛୁଆ ଆସିଲାନି ତାଙ୍କ ଘର ଲୋକଙ୍କୁ କ-କତ୍ରିରେ କହିଲେ ମତେ ଗୁରୁମା ପିଟିଲେ।
ଏ ହଁ।
ହଁ ପା ଛୋଟଛୁଆଙ୍କୁ ଯେତେ ଗେଲ କରିବା ଆଉ।
ହଁ ଅ ହଉ ଦେଖିବା ସେମତିଆ। କରିବି ଆଉ ଛୁଆ ଦେଖିବା ମୁଁ ଭାବୁଥିଲି ତ କରିବିନି ସେଉଟା ଲିପ ଅ ଦେଖିବା ତମେ ଯଦି କୋ ହେଲଣି ଦେଖିବା ମୁଁ ଥରେ କରେ ଆଉ। ବସ ଆଗେ ଏ ମାସ କରିକି ଦେଖେ ଆଉ।
ହଁ ହଁ ହଉ।
ହଉ ତାହଲେ ହଉ। ବାବା।